ତ
ହଁ
ଆ ଆଜ୍ଞା ସାର୍ ଆ ମୋ ଭଏସ ଆପଣଙ୍କୁ ଶୁଭ ଯାଉଛି ଠିକ।
ହଁ ହଁ ଶୁଭୁଛି
କୋଉ ବିଷୟରେ କଥା ହବା?
ଏଇ ହରିଶଙ୍କର ବିଷୟରେ କଥା ହେଲା ହବ
ହରିଶଙ୍କର ବିଷୟରେ ଆଛା ଆଛା।
ହଁ ଏବେ ତ ବୈଶାଖ ମେଳା ହେଇଥିଲା ଗତ ମାସରେ ମେ ସରି ହଁ ମେ ଚଉଦ ତାରିଖ ମେ ଚଉଦ ପନ୍ଦର ଷୋହଳ ତିନି ଦିନ ପ୍ରତିବର୍ଷ ଏଠି ବୈଶାଖ ମେଳା ହୁଏ ଆଉ ହରିଶଙ୍କର ରେ ହରି ଆଉ ଶଙ୍କର ଦିଇ ଜଣଙ୍କର ମିଳନ ସ୍ଥଳଟା ଏଇଟା। ଗନ୍ଧମାର୍ଦ୍ଦନ ର ପାଦଦଶରେ ଅଛି, ତାପରେ ଅ ବଲାଙ୍ଗୀର ଜିଲ୍ଲାରେ ଅଛି ହରିଶଙ୍କର ଆଉ ବରଗଡ଼ ଜିଲ୍ଲାରେ ଅଛି କି ନୃସିଂହନାଥ ଦୁଇଟା ଗୋଟିଏ ପାହାଡର ଏ ଗୋଟେ ପଟେ ହରିଶଙ୍କର ଆଉ ଗୋଟେ ପଟେ ନୃସିଂହନାଥ ଅଛି। ପାହାଡ଼ ହଁ ପାହାଡ଼ ଉପ ଉପରେ ହିଁ ଯିବା ଆସିବା କରନ୍ତି ଏଇ ଟାଇମ ରେ ଏଇ ସମୟରେ ପନ୍ଦର ଷୋହଳ କିଲୋମିଟର ହୁଏ ସେଟା।
ଆଜ୍ଞା ଆଜ୍ଞା ଆଜ୍ଞ ଆଉ ମୁଁ ଯାଇଛି ହରିଶଙ୍କରୁ ନୃସିଂହନାଥ ଆମର କଲେଜ ରୁ ପିକନିକ ପଡିଥିଲା ଆମେ ଯାଇଥିଲୁ ଛତିଶଗଡ ରୁ ଚନ୍ଦ୍ରହାଶିଣୀ ଯୋଉ ଦେଖିକି ସେଇ ପଟ ରୋଡରେ ଯାଇଥିଲୁ ହରିଶଙ୍କର ନୃସିଂହନାଥ ଯାଇଥିଲୁ ସେଠାର ନୃସିଂହନାଥଙ୍କ ପ୍ରସାଦ ବି ବହୁତ ଭଲ ତାପରେ ତାଙ୍କ ଝରଣା ଫରଣା ସବୁ ବହୁତ ବଢିଆ ଜାଗା ଦେଖିକି ଆସିୁଛୁ ଆପଣଙ୍କର କଣ ସେଇ ପାଖାପାଖି କି? ଘର
ଆମର ହ ସେ ପାଖାପାଖି ଆମର
ଆଚ୍ଛା ସେଠିକାର କିଛି। ଐତିହାସିକ ଜିନିଷ ଅଛି କି ସେ ମନ୍ଦିର ତ ଆମେ ସେଠି ଜାଣିବା ପାଇଁ ଚେଷ୍ଟା କଲୁ ହେଲେ ଉଁ ହୁଁ, ମାନେ ସମୟ ଠିକ ସେଆକ ହେଲାନି। ତେଣୁ ଆମେ ଜାଣିପାରିଲୁନି ମାନେ ଐତିହାସିକ ଜିନି ଷ ସେ ମନ୍ଦିରରେ କିଛି ଲୁଚିକି ରହିଛି କି?
ଅଇସ୍ ଐତିହାସିକ ଜିନିଷ କହିଲେ, ସେଠି ଆକ୍ଚୁଆଲି ମାର୍ଜାର କେଶରୀ ରୂପରେ ଭଗବାନ ବିଷ୍ଣୁ ପୂଜା ପାଉଚନ୍ତି, ନୃସିଂହନାଥରେ। ସେ ଯୋଉ ମୁସ୍ ତାର ଉପରେ ଗୋଟିଏ ଅସୁର ଥିଲା। ତ ତାକୁ ହଁ। ସେ ବହୁତ ଉତ୍ପାତ ହଉଥିଲା, ପୃଥିବୀରେ। ତାକୁ ବିନାଶ କରିବା ପାଇଁ ସେଇଠି ଇ ଅ ମାନେ ସେ ଗାତରେ ପ ପଶି ଯାଇଥିଲା ଗୋଟେ ପାହାଡ ଗାତରେ ପଶି ଯାଇଥିଲା। ମୂଷାଟା ହଁ ତ ଭଗବାନ ସେଇଠି ତାରି ରୂପ ଧାରିକି ଅ ମାନେ ବିରାଡିର ଅନ୍ୟ ରୂପ ଟା ସିଂହ କି ନାହିଁ ବାଘ ସିଂହ ଯୋଉଟା ବି ତ ଛ ତ ସିିଂହ ବା ବିରାଡି ରୂପ ଧରିକି ସେଠି ତାକୁ ଜଗିକି ବସିଥିଲେ। ବିଷ୍ଣୁ ଆଉ ବିରାଡ଼ିର ଅ ଅନ୍ୟ ରୂପ ବିି ସିଂହ। ହଁ ତ ସେଇଥିପାଇଁ ସେଠି ନୃସିଂହନାଥ ରୂପରେ ସେଠି ପୂଜା ପାଉଛନ୍ତି। ଆବାହମାନ କାଳରୁ ଆଉ ହରିଶଙ୍କର ବି ସେଇଭଳି ହରି ଆଉ ଶଙ୍କର ମିଳନ ସ୍ଥଳ ସେଇଟା। ଅ ଗୋଟେ ଆଗରୁ ସେଠି କନ୍ଧ ମାନେ ପୂଜା କରୁଥିଲେ। ତ ସେମାନେ ସେଇଠି ଗୁଡ଼େ ପାହାଡ଼ ଉ ପରେ ଗୋଟେ ଲିଙ୍ଗ ପାଇଲେ ଶିବଲିଙ୍ଗ। ସେଇ ଶିବଲିଙ୍ଗକୁ ସେଇଠି ପୂଜା କରି ହରିଶଙ୍କ ଉପର ସେରେ ନାମିତ କରିକରି ଆ ପୂଜା କରାହେଉଛି। ଆଉ ପାହାଡ ଟା ହଉଛି ଆକ୍ଚୁଆଲି ହନୁମାନ ଯୋଉ ଗନ୍ଧମାର୍ଦ୍ଦନ ପର୍ବତ ଟା ଆଣିଥିଲେ। ହନୁମାନ ଯୋଉ ଆଣିନ ଥିଲେ ଯୋଉ ଲକ୍ଷ୍ମଣଙ୍କ ତ ଉପଚାର ପାଇଁ ଏଇଟା ଆଣିଥିଲେ। ହିମାଳୟରୁ ହଁ ହିମାଳୟରୁ ଯୋଉ ଗନ୍ଧମାର୍ଦ୍ଦନ ଆଣ୍ ଥିଲେ ସେଇ ଗନ୍ଧମାର୍ଦ୍ଦନର ପୁର ତ ପାହାଡଟା ନେଇକି ପୁଣି ରଖିଦେଇଥିଲେ। ତ ସେଇଥିରୁ ଗୋଟିଏ ପ ଖଣ୍ଡେ ପଡିକି ସେଇଟା ଏଡେ ବଡ ବିରାଟ ପାହାଡ ଏଇଠି ଆମର ଓଡିଶା ବଲାଙ୍ଗୀର
ଓହୋ ଆଚ୍ଛା।
ସେଟା ଗନ୍ଧମାର୍ଦ୍ଦନ ରୂପରେ ଅବସ୍ଥିତ ସେ ପାହାଡଟା। ସେ ତ ବିଶାଳ ପାହାଡ ଆଣିକି ଆଇଥିଲେ ଗନ୍ଧମାର୍ଦ୍ଦନ ପର୍ବତ ସେଇଠୁ ଗୋ ଗୋଟେ ଛୋଟ ଖଣ୍ଡଟା ଏଇଠି ପଡିଥିଲା ହନୁମାନ ଯେତବଳେ ପୁଣି ତାକୁ ନେଇକି ରଖୁ ଥିଲେ ହୁଁ। ସେଇଥିପାଇଁ ସେ ଯୋଉ ଛୋଟ ଛୋଟ ଖଣ୍ଡଟା ପଡିଥିଲା ସେଇଟା ଗନ୍ଧମାର୍ଦ୍ଦନ ରୂପରେ ଏଇଠି ବି ଅ ସେ ପାହାଡ଼ଟା ପୂଜା ପାଉଛି। ହନୁ ବ ଲଖ୍ ଲକ୍ଷ୍ମଣଙ୍କୁ ଯୋଉ ବଞ୍ଚେଇବା ପାଇଁ ବିଭିନ୍ନ ଔଷଧ ପାଇଥିଲେ ସେଇଠୁ ହିମାଳୟରୁ, ସେଇ ଗନ୍ଧମାର୍ଦ୍ଦନ ପର୍ବତରୁ ସେଇଭଳି ଔଷଧୀୟ ଗଛ ସବୁ ସେଇ ପାହାଡ଼ ଉପରେ ବହୁତ ଗୁଡ଼ାଏ ଅଛି। ଆଉ ନୃସିଂହନାଥରେ ଗୋଟେ ଏ ଆୟୁର୍ବେଦିକ ଅଁ ଚିକିତ୍ସାଲୟ ବି ଅଛି। ସେଇ ଯୋଉ ଉଁ ପାହାଡ ଉପରୁ ଯୋଉ ଜଡିିବୁଟ୍ ବୁଟି ସବୁ ଆଣିକି ସେଇଠି, ଔଷଧ ତିଆରି କରନ୍ତି।
ସତ ଏଇଟା କଣ ସତ? ଯେ ଔଷଧରେ ଭଲ ହେଇଯାଏ। ଆଚ୍ଛା। ସାର୍ ମୁଁ ଯଦି କହିବି ଏବେ ଆମର ତ ଅ ଭୁବନେଶ୍ୱରରେ ଆଡ଼େ ନୟାଗଡ ସାଇଟ୍ ରେ ଘର। ତେଣୁ ଏଥି ମୁଁ ହରିଶଙ୍କର, ନୃସିଂହନାଥ ଏବେ ମୋ ଫ୍ୟାମିଲିକୁ ତାପରେ ତ ଆମେ ବସରେ ଯାଇଥିଲୁ କିନ୍ତୁ ମୁଁ ଯଦି କହିବି ଟିକେ ସେପ୍ଟି ଟ୍ରାଭେଲ କରିବା ପାଇଁ ମୋ ଫ୍ୟାମିଲିକୁ ନେଇକି ତାହାଲେ ଆପଣ ମତେ ସଜେଷ୍ଟ କରିପାରିବେ, କେମତି ଗଲେ ଠିକ ଠାକ ହବ? ସେଠିକି ଯାଇକି କେମତି ମୁଁ ମନ୍ଦିର ବି ଭଲସେ ଦେଖିପାରିବି, ରହିଲେ ସେଠି ରହିକି କିଛି ଦି ତିନି ଦିନ ରହିକି ତାର ବା ସେଇ ବଲାଙ୍ଗୀରରେ ଆଉ ଯୋଉ ଜାଗା ଅଛି ସେ ଜାଗା ଦେଖିପାରିବି କେମିତି କଣ ଗଲେ ଠିକ ହବ ଟ୍ରାଭେଲ କଲେ।
ଅ କୋଉଠି ଅଛନ୍ତି? ଭୁବନେଶ୍ୱର।
ଭୁବନେଶ୍ୱର।
ଭୁବନେଶ୍ୱରରେ ରହୁଛନ୍ତି ଏବେ ତ। ହଁ ସେଇଠୁ ନୃ ନୃସିଂହନାଥ ଡାଇରେକ୍ଟ ଏସିି ବସ ଆସୁଛି ପୁରୀରୁ।
ଆଛା।
ପୁରୀରୁ ହଁ ପୁରୀରୁ ଏସ୍ଆରଟିସି ବସ୍ ଆସୁଛି ନୃସିଂହନାଥ ପୁରା ଆସୁଛି।
ଓ ପୁରା ଡାଇରେକ୍ଟ ବସି ସେଠି ବସିଲେ ସେ ନେଇକି ସେଠି ପହଞ୍ଚେଇଦବ। ଆଛା ଟ୍ରେନରେ ଗଲେ କେମତି
ଟ୍ରେନରେ ଯଦି ଆସିବେ ଆପଣ ହଁ ଟ୍ରେନରେ ଆସିଲେ ଆପଣ ବରଗଡ଼ରେ ଓହ୍ଲେଇବେ ନହେଲେ
ଆଛା ସଫ ମାନେ ମୁଁ କହୁଛି ଯଦି ଫାମିଲି କୁ ଫ୍ୟାମିଲି କୁ ନେଇକି ମୁଁ ଯିବି ତେଣୁ ଟେ କୋଉ ସଫର ଟା ଭଲ ହବ ଟ୍ରେନରେ ୟା ବସରେ।
ମାନେ ଦେଖନ୍ତୁ ଆପଣ ଟ୍ରେନ୍ ରେ ଆସିଲେ ବି ଆଉଥରେ ଗାଡ଼ି କରିବେ କି ବସ୍ ପୁଣି ଆସିବେ ନୃଶିଙ୍ଗନାଥ ହେଲା ତ ଆପଣ ଡାଇରେକ୍ଟ ସେଇଠୁ ବସ୍ ରେ କାହିଁକି। ଆସିବେ ବସ ରେ ଆସିଲେ ଆପଣ ସାଢେ ଛଅଟ ସାତଟା ଭିତରେ ପହଞ୍ଚିଯିବେ। ସେଇଠି ସେ ଝରଣାରେ ଗାଧେଇ ପାଧେଇ ମନ୍ଦିର ଦର୍ଶନ କରି ଭୋଗ ଖାଇ ଆଉ ବୁଲା ବୁଲି କରିବେ ସନ୍ଧ୍ୟାରେ ପୁଣି ବସ୍ ରିଟରନ୍ ହେଉଛି ସନ୍ଧ୍ୟା ଛଅଟା ସାଢେ ଛଅଟା ରେ।
ଓହୋ ତାନେ ତାମାନେେ ସେଇଦିନ ବି ରିଟରନ୍ କରିବାକୁ ଭୁବନେଶ୍ଵର ବସ୍ ବି ଅଛି
ହଁ ହଁ ହଁ ଅଛି
ଆଛା ଆଛା
ଆଉ ଯଦି ପାଖାପାଖି ହଁ ନୃସିଂହନାଥ ଗୋଟେ ଅଛି ତାପରେ ହରିଶ ହରିଶଙ୍କର ଅଛି ରାଣୀପୁରଝରିଆଲ ଅଛି। ରାଣୀପୁରଝରିଆଲ ଟା ହଉଛି ଚଉଷଠି ଯୋଗିନୀ ପିଠ ଟା ସେଇଟା
ହେଲେ ଟିଟଲାଗଡ଼ ପାଖରେ ଅଛି ରାଣୀପୁର ଝରିଗଲା ଆପଣ ଟିଟଲାଗଡ଼ ପର୍ଯ୍ୟନ୍ତ ଟ୍ରେନ୍ ଆସିକି ସେଇଠୁ ବି ଆସି ପାରିବେ ଗାାଡ଼ି କରିକି
ଆଛା ଆମେ ଗଲୁ ସାର୍ ଆମେ ଯୋଉ ଯାଇଥିଲୁ ବସ୍ ନେଇକି ଆମର ତ ସମୟର ଅଭାବ ଏକରେ ଥିଲା ଦୁଇରେ ଆମେ ବି ପିଲାମାନେ ସେତେ କିଛି ଜାଗା ସେପଟେ ଜାଣିିନଥିଲ ତେଣୁ ସାର୍ ଆମକୁ ଯେତିକି ଜାଗା ବୁଲେଇଛନ୍ତି ଆମେ କେବଳ ବଲାଙ୍ଗୀର ର ଅ ସେ ଯୋଉ ହରିଶଙ୍କର ଆଉ ନୃସିିଂହନାଥଙ୍କ ମନ୍ଦିର ହିଁ ବୁଲିକି ଆସିଛୁ ସେ ପାଖାପାଖି କୋଉଠି ପତରା ଡିମ୍ ଥିଲା କି ଆଛା ଆମେ ଆମେ ସେଇଟା ବି ଯାଇଥାନ୍ତୁ ହେଲେ ସନ୍ଧ୍ୟା ଯୋଗୁ କି। ଇନ୍ କେସ୍ କୋଉ ଗୋଟେ କାରଣ ଯୋଗୁ ସେଠ ସେଠାକୁ ବି ଆମକୁ ସାର୍ ନେଲେନି ତେଣୁକରି ସେଇ ବଲାଙ୍ଗୀର ବୁଲିବା ପାଇଁ ଆମର ଆମର ନୁହେଁ ମୋର ଟିକେ ବେଶୀ କୌତୁଳ ରହିଛି କାରଣ ସେଇ ଜାଗାରୁ ଆମେ ଯାଇକି। ଆଉ ଫେରିକି ଆସି କେତେ ଗୁଡ଼େ ଭଲ ଭଲ ଜାଗା ବି ଦେଖିନୁ ଯୋଉ ରା ଗୁଗଲରେ ସର୍ଚ୍ଚ କଲେ ବଢିଆ ବଢିଆ ଜାଗା ଆସୁଛି ଡ୍ୟାମ ସବୁ ଭଲ ଭଲ ଆସୁଛି ଆମର ଆପଣ ଯେମିତି କହିଲେ ଚ ଚଉଷଠି ଯୋଗିନୀ ମନ୍ଦିର ଗୋଟେ ଅଛି ସେମିତି ଶୁଣିଥିଲେ ସବୁ ଜିନିଷ ଆମେ ଦେଖ ଦେଖିବାକୁ ବି ଆମର ଟିକେ ଉତ୍ସାହ ଥିଲା କିନ୍ତୁ ସାରଙ୍କର ଅ ସମୟ ଅଭାବ ଯୋଗୁ ସେ ଡ୍ରାଇଭର ଆଉ ନେଲାନି ସିଆଡେ ଆପଣଙ୍କ ସାଙ୍ଗେ ଯଦି ପୂର୍ବରୁ ଟିକେ କଣ୍ଟାକ୍ଟ ହୋଇଥାନ୍ତା ହୁଏତ ଆମେ ଆଉ ଟିକେ ବେଶୀ ଜାଗା ବୁଲିଥାନ୍ତୁ କିନ୍ତୁ ବହୁତ ବଢିଆ ସୁନ୍ଦର ମନ୍ଦିର ଯଦି ମୁଁ କହିବି ନୃସିିଂହନାଥଙ୍କ ମନ୍ଦିର ଟା ବହୁତ ସୁନ୍ଦର ମନ୍ଦିର ହେଇଛି। ତାପରେ ହରିଶଙ୍କର ଟା ବି ଆମେ ଯୋଉ ସନ୍ଧ୍ୟା ସମୟରେ ହରିଶଙ୍କର କୁ ଯାଇଥିଲୁ ତ ସେଠିକାର ମାନେ ପରିବେଶ ବି ବହୁତ ଶାନ୍ତ ତ ବୋଧେ ସେଠି ଟିକେ ସନ୍ଧ୍ୟା ହେଇଗଲେ ଟିକେ ଟିକେ ଝିଅ ପିଲା ମାନଙ୍କ ପାଇଁ ଆମେ ଟିକେ ଅନସେଫ ଫିଲ୍ କଲୁ କିନ୍ତୁ ବଢିଆ ଜାଗା ଆକ୍ଚୁଆଲି ସେ ଜାଗା ଟା ମାନେ ଶାନ୍ତ ସ୍ଥିର ନିର୍ମଳ ବି ପରିବେଶ ତାର ତାର ଯୋଉ ପାଣି ଟା ବୋହିକି ଆସ ଆସୁଛି ଝରଣାର ତାର ପାଣି ବିି ସେଟା ରହୁ ପୁଣିି ଯେହେତୁ ଆମେ ସେ ପାଣି ବି ପିଇଛୁ
ହୁଁ ହୁଁ ହୁଁ।
ବଢ଼ିଆ ଜାଗା ଗା ତାପରେ ନୃସିିଂହନାଥଙ୍କର ଯୋଉ ଅ ମନ୍ଦିର ସେ ମନ୍ଦିର ମନ୍ଦିରରେ ଆମେ ଅ ଦ୍ଵି ପହରର ଯୋଉ ଖାଇବା ଟା ଖାଆନ୍ତି ଆମେ ତାଙ୍କ ଅ ଭୋଗ ବି ଖାଇଥିଲୁ ସେଠି ବଢିଆ ଲାଗୁ ଥିଲା ବି ଭୋଗ ତାର ଯୋଉ ଅ ସବୁ ବିଭିନ୍ନ ପ୍ରକାର ତାପରେ ଆମେ ସେଠି ଓଡିଆ ଟାଇପ ର ଯୋଉ ଖାଇବାଟା ଆମକୁ ଦିଆଗଲା ଓଡିଆ ଖାଇବାଟା ଆମକୁ ବହୁତ ପସନ୍ଦ ଲାଗିଲା କାରଣ ଆମେ ସବୁବେଳେ ଘରେ ଥାଳି ରେ ଖାଉ କିନ୍ତୁ ଆମର ଓଡିଆ ବେଶୀ ଟିକେ କଦଳୀ ପତ୍ର ଆ ଖଲି ଏସବୁରେ ଖାଇବାକୁ ଭଲ ପାଆନ୍ତି ତେଣୁ ସେଠି ପତ୍ର ଠୁଙ୍ଗ ଙ୍ଗା ଏସବୁରେ ଆମକୁ ଦେଇଥିଲେ ଯୋଉ ତାଳ ପତ୍ର ନା କୋଉ ପତ୍ରରେ ସେଟା ଗୋଟେ ବନେଇକି ଆମକୁ ଦେଇଥିଲେ ଠୁଙ୍ଗାରେ ସେ ଠୁଙ୍ଗାରେ ସବୁ ଖିରି ତରକାରୀ ତରକାରୀ ଖଟା ଯାହାବି ଯାହାବି ଡାଲି ଏ ସବୁ ଜିନିଷ ଆମକୁ ଠୁଙ୍ଗାରେ ସେ ଦେଇଥିଲେ ତେଣୁ ବଢ଼ିଆ ଲାଗୁଥିଲା ତାଙ୍କର ବ୍ୟ ବ୍ୟବହାର ବି ଭଲ ଲାଗୁଥିଲା ସେଟାକାର ପରିବେଶ ବି ବହୁତ ବଢିଆ।
ହୁଁ।
ଆପଣ କେବେ ଆସିଛନ୍ତି ଏ ଆମ ଭୁବନେଶ୍ଵର ନୟାଗଡ ଏପଟକୁ ବୁଲିବା ପାଇଁ?
ହ ନୟାଗଡ ଯାଇନି ମାନେ ନୟାଗଡ଼ ବସ ଷ୍ଟାଣ୍ଡ ଖାଲି ଯାଇଚି ଅଲଗା କୁଆଡେ ଯାଇନି। ବସ୍ ଯଉ ରହେନି କି ସେତିକି ଖାଲି ଯାଇଚି ଆ ନୟାଗଡ ଯାଇନି ମାନେ ବସ ରେ ଯାହା ଯିବା ଆସିବା ବେଳେ ଯାହା ବାଟ ଟ ପଡିଛି ଆଉ ଭୁବନେଶ୍ୱର ତ ପ୍ରାୟ ଯାଉ ଆଉ।
ନୟାଗଡ ଆପଣ କେବେ ଆପଣ କେବେ ନୟାଗଡ ଆସନ୍ତୁ ନୟାଗଡ଼ ରେ ବି ବହୁତ ବଢିଆ ବଢିଆ ଜାଗା ଜାଗା ଅଛି ବୈଷ୍ଣବୀ ଦେବୀ ଅ ମନ୍ଦିର ଗୋଟେ ଅଛି ଫତେଗଡ ରାମ ମନ୍ଦିର ଯୋଉଟାକୁ ଦ୍ଵିତୀୟ ଅଯୋଧ୍ୟା ବୋଲି କହୁଛନ୍ତି ଫତେଗଡ ରାମ ମନ୍ଦିର ଅଛି। ଆଉ ଓହୋ ରଣପୁର ରଣପୁର ପାଖ ପାଖରେ ହିଁ ଆଜ୍ଞା ଆମ ଘର। ବହୁତ ରଣପୁର ର ବହୁତ ପାଖରେ ଇବା ରଣପୁରଠୁ ବୋଧହୁଏ କୋଡିଏ କିଲୋମିଟ ର ହେଉଛି ଆମ ଘର।
ହଁ ହଁ। ରଣପୁର ଯାଇଛି ଗୋଟେ ବାହାଘର ଯାଇଛିଁ ଆଉ କଣ୍ଟିଲୋ ବି ଯାଇଛି।
ନାଇଁ କଣ୍ଟିଲ ନୁହେଁ ଆମର ରଣପୁର ପାଖରେ ଘର, ମଣିନାଗ ଟେମ୍ପଲ ବୋଧେ ଆପଣ ଯାଇ ଥିବେ ମଣିନାଗ ରଣପୁର ମଣିନାଗ ରାସୁନା ଭଳା ଦେଇକି ଆପଣ ଯାଇଥିବେ।
ହୁଁ
ସେଇ ସେ ରଣପୁର ସାଇଡରେ ସେମିତି ଦ୍ଵିତୀୟ ଶ୍ରୀକ୍ଷେତ୍ର ଆମର ରଣପୁର ଜଗନ୍ନାଥ ମନ୍ଦିର ତାପରେ ମଣିନାଗ ମନ୍ଦିର ଆମର ଅଛି ରଣପୁରରେ।
ହୁଁ ହୁଁ ହୁଁ
ତାପରେ ଆପଣ ଆଉ ଟିକେ ଗଲେ ସେଇଆଡେ ଚାନ୍ଦପୁର ଆଡେ ବି ବଢିଆ ବଢିଆ ମନ୍ଦିର ଅଛି। ତାପରେ ଅସୁର କୁମାରୀ ଗୋଟେ ଝରଣା ଅଛି। ବଢିଆ ବଢ଼ିଆ ଜାଗା ଅଛି ସେପଟେ ଆପଣ ଆସନ୍ତି କେବେ ମୁଁ ବୁଲେଇ ଦେବି ଆପଣଙ୍କୁ। ସେ ଟାଇମ ହେଇଗଲାଣି ଆଉ ସମୟର ସହିତ ଆମେ ବନ୍ଧା ଆପଣଙ୍କ ସହ କଥା କଥା ହେଇକି ବଲାଙ୍ଗୀର ସବୁ ଜାଗା ବିଷୟରେ ଜାଣିକି ମତେ ବହୁତ ଖୁସି ଲାଗିଲା।
ଥାଙ୍କୁ ୱେଲକମ୍ ଆସ। ପନ୍ଦ କେବେ ଆଉ।
ଆଜ୍ଞା ଆଜ୍ଞା
ହ